ହ୍ୟାଲୋ। ହଁ କଣ କରୁଛ?
ବସଚି ଆଉ କଁ କରିବି।
ହଉ ବସିଚ।
ହୁଁ।
ଉଁ ହୁଁ ଖାଇ ସାରିଲଣି?
ହୁଁ ଖାଇନି ଖାଇବି ଯାଉଚି ଆଉ।
ଓହୋ ଆଜି କଣ ରୋଷେଇ?
ହଁ କରଥିଲି ବୁଟ ଆଳୁ ତରକାରୀ।
ହୁଁ।
ଭଜା, କାଙ୍କଡ ଭଜା, ଡାଲି ଆଉ।
ଓହୋ ଆଉ ଆଉ କଣ ହଁ ଆମର ଖାଇସାରିଲୁଣୁ।
କଁ ଖାଇଲ?
ଆମର ଭାତ, ମିଲ ମିକର ତରକାରୀ ତାପରେ ଭଜା, ସାଲାଡ। ଆଉ ଆଳୁ ଦଳା ଦଳି।
ହୁଁ ତମ ଘରେ ସବୁ ଖାଇ ସାରିଲେଣି?
ହଁ ସବୁ ଖାଇ ସାରିଲେଣି ହେଲେ ମୋ ବୋଉ ଖାଇନି ଖାଇବ ଆଉ।
ଆଁ।
ହୁଁ ଆଉ ହୁଁ ସବୁ ଭଲ।
ଓହୋ।
ଆଉ ଆଉ ତମର କେମିତି କଣ ହଉଚି?
ହଁ ଭଲ ଦଶରା ଭଲ ଚାଲଛି।
ଉଁ ହୁଁ ଆଉ ଦ ଦଶରାରେ ଡ୍ରେସ ଫ୍ରେସ ନୂଆ ଆଣିଚ ପିନ୍ଧୁ ମାନେ ହଁ ପିନ୍ଧୁଚ ନା କଣ କରୁ
ନୂଆ ଶାଢ଼ୀ, ନୂଆ ଡ୍ରେସେ, ନୂଆ ସବୁ ନୂଆ।
ଓହୋ।
ହୁଁ।
ଆଉ ଆ ତମର ଆଉ କଣ କହ?
ତମର କୋଉଠି କରୁଚ?
ଆମର ଗାଁରେ କରୁଚୁ?
ହୁଁ କେତେଦିନି କରିଚ?
ଆମର ପଞ୍ଚମୀଠୁ କରୁଛୁ।
ହଁ।
ହୁଁ।
ହଁ
ତମ ପିଠାପଣା କର ଦଶରାରେ ଯେ।
ହଁ ଦଶରା ଦିନେ କର।
ଓହୋ। ଦଶରା ଦିନ କରୁଛ ନା। ଆଣ କଣ କଣ ପିଠା କରୁଚ?
ମୁଁ ଆଳୁ ମଟର ତରକାରୀ ନହେଲେ ଇଟିଲି ନହଲେ ବରା ଯୋଉଟା ଯେତେବେଳ ମନ ହୁଏ ଆଉ।
ଓହୋ।
ହୁଁ।
ଆଉ କଣ?
ବର୍ଷା ହଉଚି?
ହଁ ଆମ ଆଡେ ବର୍ଷା ହଉଚି।
ହୁଁ ସବୁଆଡେ ବର୍ଷା ହଉଚି ଆଉ।
ହଁ।
ହୁଁ। ଆଉ ବର୍ଷା, ବର୍ଷାରେ ନଈବଢି ଦେଖି ଯାଇଛ ନା ଦେଖୁନା କେବେ?
ନା ମୁଁ ଏରା ଦେଖିନି।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
ନଈ ବଢ଼ି କେବେ ଦେଖିନି।
ବର୍ଷା ଜୋର ।
ହୁଁ ହୁଁ ଆଉ, ଆଉ ତମର କଣ ସବୁ। ଦଶହରା ତ ଆଉ ବୁଲି ଯାଉଚି ନା ନାଇ।
ଯାଅ। ବୁଲି ଯାଉ, ବୁଲି ଯାଇ। ଇଆଡେ ଆଇସ୍କ୍ରିମ, ଗୁପଚୁପ, ଚାଟ ଯାହା ମିଳିଥିବ ଖେଳଣା ଜିନିଷ ଛୁଆଙ୍କର କିଣ। ଆ ମେଢ ଦେଖୁ? ଆଉ ଯାଉ କଣ ହଁ ଦୁର୍ଗାଷ୍ଟମୀ କରୁ ଅଷ୍ଟମୀରେ ଅଷ୍ଟମୀ କରୁ। ହ ଏୟା ଆଉ ଏମିତି ଆଉ ଦଶହରା ଚାଲେ ଆଉ। ବର୍ଷା ଉଦା ହେଇ ହେଇ ଗଲୁ। ଓଦା ହେଇ ହେଇ ହସ ଖୁସି ହେଇକି ମଜା କରୁ। ଏମିତି ଦଶହରା କରୁ ଆଉ।
ଦଶହରାରେ କିଛି ମାନେ ରୋଷେଇ ରୁଷା କରିକି ଲୋକଙ୍କୁ ଦଉନ?
ନା ଲୋକକୁ ଦୋଉଛୁ ଆମେ ନିଜେ ଖାଇଛୁ ନା ଲୋକକୁ ଦଉଚୁ।
ହୁଁ ହୁଁ। ଆଉ ଲକ୍ଷ ଆଉ କଣ । ଯାତା ଫାତ୍ରା ହଉଚି ତମ ଗାଆଁ ରେ।
ଆଁ।
ଆଉ କଣ ହଉଛି ଯାତ୍ରା ଫାତ୍ରା ତମ ଗାଁ ରେ?
ଦଶହରା, ଲକ୍ଷ୍ମୀ ପୂଜା, ରଜ।
ରଜରେ ସବୁ କଣ କର ତମେ? ରଜ କେତେ ଦିନ ହୁଏ?
ରଜ ତିନିଦିନି।
କଣ କଣ କେତେ କଣ କଣ ତିନି ଦିନି ଜାଓ?
ତିନି ଦିନ ପିଠା କରୁ, ମାଛ ମାଉଁସ ଖାଉ, ନୂଆ ପିନ୍ଧୁ।
ପିଠା ମାନେ କଣ ମାନେ କୋଉ ପିଠା କର?
ଏ ଇଟଲି ପିଠା ହେଡୁ ଇଏ ଚକୁଳି, ପୋଡ ପିଠା। ଆ ମଟନ ଆଉ ନହେଲେ ମାଛ ଆଉ କଣ ବରା ଛାଣୁ। ଏରା ଖାଉ ଦଶହରା ଏଇ ଯୋଉ ରଜ ଦୋଳି ଖେଳୁ।
ରଜ ଦୋ ରେ କଣ କଣ କୋଉ କୋଉ କୋଉ କୋଉ ଦୋଳି ଖେଳ?
ମୁଁ ଜାଣିନି କୋଉ କୋଉ ଦୋଳି। ଖାଲି ଦୌଡି ଦୋଳି ଏରା କଣ ନିଶୁଣି ଦୋଳି ଏଇରା
ହଁ ନିଶୁଣି ଦୋଳି ଚକା ଦୋଳି ଏନ୍ତି ଖେଳୁ ଆଉ। । ଆଉ କଣ ।
ଆଁ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
ହ୍ୟାଲୋ।
ହଁ କହ।
ଆଉ କଣ କଣ ଅଛି କୁହ ତମର?
ଆମର ଅଛି ରଜରେ ଦୂଳି ଖେଳିବାକୁ ଯାଉ। ହେଟୁ ନୂଆ ପିନ୍ଧୁ, ପିଠା ପଣା ଖାଉ। ଏଠୁ ସଜବାଜ ହଉ। ଏଠୁ ଏନ୍ତି ବୁ ବୁଲାକି ରହୁ ଆଉ।
ହୁଁ ହୁଁ।
ହଁ।
ଯା ହୋଉ।
ଝିଅମାନେ କାମ ଧନ୍ଦା କରନ୍ତିନି ଆମର ଝିଅ ମାନେ କାମ ଧନ୍ଦା କରନ୍ତିନି ପୁଅ ମାନେ ଖାଲି କର କରନ୍ତି।
ହୁଁ କାଟା କଟିବା କରନ୍ତନି ଝିଅମାନେ।
ନା। ଆମର ମହାପୁରୁଷ ସବୁ ଅଛନ୍ତି କାଟି ଦଉଛନ୍ତି ଆଉ।
ମଲା ମହାପୁରୁଷ ଅଛନ୍ତି ମାନେ
ସାମି।
ଓ ହୋ।
ଆମେ ବୁଝୁଛ ଏଇଆ ଆଉ।
ହୁଁ ହୁଁ।
ହଉ ତମର ରଜରେ କଣ କର?
ହଁ ମୋର ରଜରେ ପୋଡା ପିଠା କରୁ। ଇଟିଲି କରୁ ଚକୁଳି କରୁ କାକାରା କରୁ। ତମେ ସବୁ
ଓହୋ।
ହୁଁ।
ଓ ହୋ।
ହଉ।
ରାଜରେ ବର୍ଷା ହେଲେ ବର୍ଷା ହେଲେ ଯାଉନା ନାଇଁ ଖେଳି ଆଉ।
ହଁ କରୁ।
ଓହୋ।
ହୁଁ।
ଆଉ କଣ କହ?
ଆଉ ତମ ଆଡେ ଆଉ କଣ କରୁଚ କଣ କୁହ, ତମ ଆଡା ଆଉ କଣ ହଉଚି କଣ ନାଇଁ?
ଆମର ହଉଚି ଆଉ କଣ ହଉଚି ରଥଯାତ୍ରା ହଉଚି। ଏଇ ରଥଯାତ୍ରା ଏଥର ହବ। ଆଉ ଯିବୁ ସବୁ ରଥଯାତ୍ରା ଦେଖ ରଥଯାତ୍ରା ଦେଖି ଯିବୁ ବାହୁଡ଼ା ଦେଖି ଯିବୁ।
ହୁଁ।
ଜଗନ୍ନାଥ ଦର୍ଶନ କରିବୁ, ଆଉ ବର୍ଷା ହଉଚି ଦେଖିବା ବର୍ଷା କମିଲାଠୁ ଦେଖିବା ଆଉ। କଣ କରିବୁ ନ କରିବୁ ଆଉ।
ହୁଁ ଭଲ।
ହ ଆଉ ଇଆଡେ ପଳେଇ ଆସ ଦଶରା ଦେଖ ରଥ ଦେଖିବ
ଯୁ ଆଜି ତମ ଆଡ଼େ। ଦଶହରା ଦେଖିଯିବୁ ରଥାଯାତ୍ରା ଦେଖିଜିବୁ ଆସୁନ ପୁରୀ ଯିବା ବୁଲି।
ଯିବା ଯିବା ଆଉ ଡାକିବେ ଯଦି କାଳିଆ ଯିବା ଆଉ।
ହୁଁ କଳିଆକୁ ଡାକୁନାହାନ୍ତି ଆମେ ବି ଯାଇପାରୁନୁ।
ହଉ ଡାକିବା ରଥଯାତ୍ରା ସରୁ ଡାକିବା।
ରଥଯାତ୍ରା ସରିଲେ ଡାକିବ ତା ପୂର୍ବରୁ ଡାକିଲେ ସରିଯିବନି ଆମର।
ହଁ ବା ସରିବ।
ଯଦି ଖାଉ ଖାଉ ସବୁ ଖାଇଦବ ସରିଯିବ ନା ନାଇଁ। ଏଇ ଯ ରଥଯାତ୍ରା ପରେ
ହଁ ତମର ରଥଯାତ୍ରା ଦେଖ? ଆଉ ତମର ଆଉ କଣ କରୁଛ କୁହ? ତମ ଗାଁରେ ଆଉ କଣ ଯାତରା ଖାତରା ହଉଛି ତୁ ଟିକେ ଆମକୁ ଶୁଣିବୁ? ଆ ମସ୍ତ ବା ହଉଛି।
ମହୋତ୍ସବ ହଉଛି ଏବେ ମୀନାବଜାର ପଇଲାଣି ପଡିବ ଆ ମୀନାବଜାର ଜିନିଷ ସବୁ ପଇଲାଣି। ଆଜି କଣ ଗାଡିଗୁଡା ସବୁ ଗଢୁଛି ବିନା ବଜାର ପଡୁଛି।
ହଉ।
ସବୁ ଜିନିଷ କିଣିବାକୁ ଆସିବା ଭାରି। ପଇସା ପୁଳେ ଧରିଦିଅ ମତେ ଅଧା ତମର ଅଧା କିଣାକଣି କରିକି ଯିବ ଆଉ। ହାଲୋ। ଏମିତି ଆଉ ବର୍ଷା ତ ହଉଚି ଆଉ।
ହଁ ବା ବର୍ଷା ହଉଚି।
ହଁ। ବର୍ଷା ହଉଛି କରିବ କଣ ମଣିଷ ଏ ଝପିଝିପି ରେ ଥଣ୍ଡା ହେଇଯିବ। ଯାଇଥିଲି ଆଧାର କାର୍ଡ ପାଇଁ ଯେ ମୋର ଭୁଲ ହେଇଛି ଆଧାର କାର୍ଡ କଣ କରିବ ମଣିଷ।
ତ ଝିଅ ର ତାହେଲେ ହେଲାନି।
ନା। ଏ ତାଙ୍କର କଣ ସ୍ପେଲିଙ୍ଗ୍ ଭୁଲ ହେଇଛି ତାଙ୍କର କରା ହେଇଛି ଦେଖା ମୋର ଏଠିକାର ଯୋଉ କରିଥିଲି। କଣ କରିବ ମଣିଷ ପାଁଶହ ଟଙ୍କା ସହିଲା ଶକୁନିକିଆ ପାଁଶହ ନେଇଗଲା।
ବାପା ମାଆଙ୍କର ଠିକ ନାହି ଛୁଆକୁ ଧରିଆ
ସେଇଟା ଏଇଠିକାର ଯୋଉ ଡକୁମେଣ୍ଟ କରିଦେଲି କରିଥିଲି ଗ୍ରୁପ ପାଇଁ ଏଇଟା ଭୁଲ୍।
ହୁଁ ଏକରେ ବାପା ମାଆଙ୍କର ଆଧାର କାର୍ଡ ଠିକ ନ ହଉ ଏକର ଛୁଆକୁ କରିଦିଅନ୍ତି। ବାପାର ଆଗ ଠିକ ନ ହଉ ବା ପାହାରେ ଧରିକିି ବୁଲୁଥାନ୍ତି ଲ
ଆଇଡୁ ତାଙ୍କର ତ କୂର୍ଣ୍ଣର ହେଇଛି ଆଉ କଣଁର ଲୋକଟା କୂର୍ଣର ହେଇଛି ଆଉ।
କୁନର କଣ ତମେ ଓଲଟି ବାପା ମା ଠିକି
ତାଙ୍କର ନାତି ହେଲେ ମୋ ପୁଅ। ହଇରାଣ ହବ ସ୍କୁଲରେ ଏଥର ରିଆଡମିଶନ କଲା ବେଳକୁ। ମୁ ଯିବି ସ୍କୁଲକୁ।
ନାଇଁ ନାଇଁ ଏରା ଠିକ ଭୁଲ।
ଆଉ ରିଆଡମିସନ କଲା ବେଳକୁ ମୁଁ ଯିବି ଯେ ଭିତରେ ଥାଇକି ଦେଖିବି। ଏଠ ବି ସବୁ ସ୍ପେଲିଂ ସାର୍ ଙ୍କର କଣ କଣ କରୁଛନ୍ତି କଣ ନାହିଁ ବୋଲି ସ୍ପେଲିଂ କରି ଦେଖିଦେଲେ ଠିକ ହେଇଯିବ ଦଶମ ବେଳକୁ।
ଓ ହ ମୁ ବା ବାପା ମାଙ୍କ ସେତଟା ତ ନା ଛୁଆ ଟା ଆଉ ଧରିକି ଶୋଇ
ହୁ ହୁନ ହୁ ହହ
କୁଆଡେ ଆଉ ଧରିକି ଯାଇଛନ୍ତି ବାପା ମାଙ୍କର ହଉ ଯେ
ହଉ ଯେ ଆଉ କଣ କରିବା ତାଙ୍କର ଠିକ ଡାକିଦେଲେ ସ୍ପେଲିଙ୍ଗ ଲେଖିଲା ବେଳକୁ ଭୁଲ କରିଦଉଛ କଣ କରିବ ମଣିଷ। ଆ ବା। କଟି ଯାଉଛି ଆଉ କଣ କରିବା। ହଁ।
ହଁ ପରା ବାପା ମା ଠିକ ନଥାଇ କି ଛୁଆକୁ ଧରିକି ଚମ୍ପଟ ମାରିଛନ୍ତି।
ତାଙ୍କ ପାଟି ସୁବୁଚି।
ହଁ ଖେଳୁ ।
ହ
ଖାଲି ।
ହଁ।
ଆଉ କଣ କଖ ଆଉ?
ଏଇଟାକ କଥା ଆଉ କହିବି ଆଉ କଣ ଆଉ
ତ ଛୁଆକୁ ତ ଧରିକି ଯାଇଥିଲୁ ତିନ୍ତିନି ତ?
ନାଇଁ ଆଇରା ଗୁ କମିଗଲା ମୁଣ୍ଡରେ କପଡା ପକେଇଦେଲି ଇଏ ତ ତୁଙ୍ଗୁରି ତୁଙ୍ଗୁରି ଯା ହଉଥିଲା ଆଗ ଯୁଆଡେ ନବ ବଡ ଜାଗାକୁ ନବ ଏଇ ଛୋଟିଆ ଜାଗାକୁ
ଉଁ ହୁଁ ବଡଦାଗ ନ ମାନ ନା ନାଇଁ। ତାନ୍ଦାଉଁ।
ଏଇଟା ଟୁଙ୍ଗୁରୁ ଟୁଙ୍ଗୁରୁ ଜାଗା ଗୁଡାରେ ଖେଳିଲା ଛୁଆ ଆଉ ଏଇଟା କୁଆଡ ଜାଗା ତା ହଉଛି।
ନାଇଁ ଖେଳୁଥିଲା କି?
ହଁ ଖଳିଲା ଏ ମୁବାଇଲ ଯକୁୁଜା ହେଲା ଲୋ ମାଆ। ସେ ହଁ ଆମୁଣ୍ଡ ଖରାପ ହେଗଲା ଆମରୋେ ଟେନସନ୍ ଆଇନା ମୋର ଚେଞ୍ଜ କରିଵି ତାର ଚେଞ୍ଜ କରି ପାଞ୍ଚଶହ ଟଙ୍କା ନେଇଗଲା ମୋ
ଉଁ ହଁ ଛୁଆ ମାନିବାକୁ ପଡିବ।
ହଁ ଆହୁରି ଶହେ ଟଙ୍କା ମୋଟ ନେଇଗଲେ! ! ! ! ! ! ! ! ! !